ହ୍ୟାଲୋ।
ହଁ ଭାଇ ଜୟ ଜଗନ୍ନାଥ।
ଆଜ୍ଞା ଭାଇ ନମସ୍କାର।
ଜୟ ଜଗନ୍ନାଥ ମୁଁ ପୁରୀରୁ କହୁଥିଲି ଆପଣ କୋଉଠୁ କହୁଥିଲେ?
ଆମେ ପାରାଦୀପରୁୁ କହୁଥିଲୁ। ଆଜ୍ଞା-ଆଜ୍ଞା-ଆଜ୍ଞା ପୁରୀରେ କୋଉଠି ରହୁଛନ୍ତି କି? ମୁଁ ପଢେ ଆପଣ?
ମୁଁ ପଢା ସଇଲାଣି ଏବେ ଜବ୍ କରୁଛି ଆଉ।
ଆଜ୍ଞା କୋଉଠି କରୁଛନ୍ତି କି?
ହଁ, ଜବ୍ ବାଙ୍ଗଲୋର ରେ କରୁଛି ଏବେ ରଥଯାତ୍ରା ପାଇଁ ଛୁଟିରେ ଆସିଛି ଆଉ। କୁହ
ଆଜ୍ଞା-ଆଜ୍ଞା ନାଇଁ ଏବେ ମୁଁ ଯୁକ୍ତ ତିନି କରୁଛି ତ।
ଆଜ୍ଞା ପ୍ଲସ୍ ଥ୍ରୀ କରୁଛନ୍ତି। ପ୍ଲସ୍ ଥ୍ରୀ କଣ ଆର୍ଟ୍ସ, କମର୍ସ ନା ସାଇନ୍ସ-ସାଇନ୍ସ କରୁଛନ୍ତି। ଆଚ୍ଛା। ଘର ପାରାଦୀପ
ଆଜ୍ଞା-ଆଜ୍ଞା ଘର ପାରାଦୀପ୍ କିନ୍ତୁ ପ୍ଲସ ଟୁ ତ ଭୁବନେଶ୍ୱର କରିଥିଲି। ତାପରେ ଏବେ କଟକରେ କରୁଚି ଆଉ ଆଜ୍ଞା।
ପ୍ଲସ୍ ଥ୍ରୀ କଟ
ଆଉ ଖାଇପି ସାଇଲେ, ଆଜ୍ଞା। ଆଜ୍ଞା-ଆଜ୍ଞା ହଁ, ହଁ ଖାଇସାଇଲି। ଆଜ୍ଞା।
ଆଉ ପ୍ଲସ ଥ୍ରି ଆପଣ ସାଇନ୍ସରେ ତ କଣ ଫେଭରାଇଟି ସବଜେକ୍ଟ କଣ?
ଜିଓଲୋଜି ଜାଣିଛନ୍ତି।
ଜିଓଲୋଜି, ଆମର ପଶୁ ମାନଙ୍କ ଉପରେ।
ଆଜ୍ଞା ଭୂତ୍ବତ ଯୋଉ ଥାଏ ଭୂତ୍ବତ ଓଡିଆ ତାର ତ ଭୂତ୍ବତ ଜିଓଲୋଜି ମାନେ ଆର୍ଥ ଆଜ୍ଞା।
ଆଜ୍ଞା-ଆଜ୍ଞା ଆପଣ ସେଇ ସବୁ ହନି ଏପରି
ଆନା ପୃଥିବୀ ଭିତରେ ନା।
ହଁ-ହଁ, ନା-ନା ମୁଁ ଆପଣ ସେଇଟା କରଛନ୍ତି ଆଉ।
ଆଜ୍ଞା-ଆଜ୍ଞା-ଆଜ୍ଞା।
କୋଉ କଲେଜରେ?
ତିର୍ତୋଲ ଜାଣିଛନ୍ତି।
ନା ଶୁଣିନି ମୁଁ ତ କେବେଳ ଖାଲି ପାରାଦୀପ ହିଁ ଯାଇଛି କେତେ ବର୍ଷ ଯାଇଥିଲି ପାରାଦୀପ
ନାଇଁ ମୁଁ ଏବେ କଟକରେ ରହୁଛି, ପ୍ଲସ ଟୁ ତ କରିଥିଲି ବିଜେବିରେ ବିଜେବି ଜାଣିଥିବେ। ହଁ, ପ୍ଲସ ଟୁ ବିଜେବିଥିଲା ଏବେ ପ୍ଲସ୍ ଥ୍ରୀ ଏଠି ଆଉ। କାହିଁକିନା ଜିଓଲୋଜି ବହୁତ କଲାଜରେ ନଥାଏ ନା, ବିଜେବିରେ ତ ନାହିଁ ଜିଓଲୋଜି।
ହଁ।
ଏଇଟା ବହୁତ କମ ଥାଏ ନା, କଲେଜରେ ତ
ଆଚ୍ଛା-ଆଚ୍ଛା।
ଭାଇ ମାନେ ଏଇ ଲାଇନ ରେ ଯାଇଥିଲେ ତ ସେଥିପାଇଁ ମୁଁ ଆସିଛି ଆଉ।
ହଁ-ହଁ ଭଲ ହଉ। ହଁ ଏବେ କଟକରେ ଆପଣ ରହିକି, ହଷ୍ଟେଲରେ ରହିକି ମଧ୍ୟ ପଢାପଢି କରୁଛନ୍ତି।
ଆଜ୍ଞା! ଆଜ୍ଞା! ଆପଣ କଣ ସାଇନ୍ସ କରୁଥିଲେ ନା, କଣ କରୁଥିଲେ?
ନା, ନା ମୁଁ ଆର୍ଟ୍ସ କରୁଥିଲି। ଏଜୁକେଶନ ଅନର୍ସ ମୋର ଥିଲା।
ଆଜ୍ଞା! ଆଜ୍ଞା! କୋଉଠି ସେଇ ପୁରୀରେ କରିଥିଲେ?
ହଁ, ହଁ ପୁରୀ। ପୁରୀ ସୁରଜ ଶାହା ମହାବିଦ୍ୟାଳୟ। ସେଠି ଆଉ ମୋ ସଇଲାଣି ପାଠ ପଢ଼ା କେବେଠୁ ସଇଲାଣି, ଏବେ ଅଠେଇଶ ବର୍ଷ।
ଆଜ୍ଞା! ଆପଣଙ୍କୁ କେତେ ବର୍ଷ ଅଠେଇଶି?
ହଁ ଅଠେଇଶ।
ଆଜ୍ଞା! ମତେ ଉଣେଇଶି ବର୍ଷ ଛୁଆ।
ଆଚ୍ଛା ମୁଁ ତ ଇଏ ମତେ ଦେଖିଲେ ଆପଣ କହି ପାରିବେନି ଯେ ମତେ ଅଠେଇଶ ବର୍ଷ ବୋଲି।
ଆଜ୍ଞା! ମୁଁ ତ ସେଇ ଆପଣଙ୍କ ଡିପି ଦେଖି ଲାଗିଲା ମତେ ଲାଗିଲା ସେଇ ବାଇଶ ତେଇଶ ହେଇଥିବ।
ହଁ କି ବୟସ ସେଇଟା କିନ୍ତୁ ହଁ। ବୟସ ଟିକେ ମୋର ବଢ଼ି ଯାଇଛି କିନ୍ତୁ ମତେ ଦେଖିଲେ ମତେ କିଏ କହିବ ଯେ ଅତି ବେଶୀରେ ଚବିଶ ରୁ ପଚିଶ ବର୍ଷ ହେଇଥିବ ଇଏ କଲେ।
ଆଜ୍ଞା! ହଁ, ମାନେ ଏତେ ବୟସରେ ବି ଆପଣ ଦେଖାଉଛନ୍ତି ସତେଇଶି ଭଳି। ଆଉ ଖେଳା ଖେଳି କରନ୍ତି କି ନାଇଁ? ଆଜ୍ଞା
ହଁ ଖେଳକୁ ଏତେ ଇଏ କରିନି। ଖେଳ ଫେଳ ଇଏ ମୋର ନାହିଁ କିନ୍ତୁ ଏହା ହବି ହେକା ଯେମତି ଏ ସିଙ୍ଗିଙ୍ଗ ରହିଗଲା ଡ୍ୟାନ୍ସିଂ ରହିଗଲା, ଆଉ ଭଲି ଖେଳିକି ଆଉ ଖାଲି ୟୁଟ୍ୟୁବ ଚ୍ୟାନେଲ ମୋର ଅଛି ଆଉ ସବ୍ ଚ୍ୟାନେଲରେ ମୁଁ ଗୀତ ହେଇକା ଲେଖେ ତାକୁ ଅ ହଁ ଆଉ ଗୀତ ହେଇକା ଲେଖିକି ଆମର ୟୁଟ୍ୟୁବ ଚ୍ୟାନେଲରେ ଗୀତ ଗୁଡା ପରେ ହେଇ ଯାଇଛି। ଏମତି ଆଉ।
ଆଜ୍ଞା! ଆଜ୍ଞା!
ତ ଜାଣିଚି ଏବେ ଲେଖା ଲେଖି ପଢାପଢି ଏବେ ଟିକେ ଇଏ ଅଛି। ଆଉ ବିଭିନ୍ନ ବିଷୟରେ ସବୁ ଜାଣିବା, ବିଭିନ୍ନ ସ୍ଥାନ ଆଉ ଦର୍ଶନୀୟ ସ୍ଥାନ ହଉ କି ତା ବିଷୟରେ ବୁଲାବୁଲି କରିବା ଜାଣିବା ଏବେ ଟିକେ ହବି ଅଛି ଆଉ ବୁଲାବୁଲି କି ଓଡିଶା ଭିତରେ ହେଇଗଲା କି ବ୍ୟାଙ୍ଗାଲୋରରେ ମୁଁ ତ ଜବ କରୁଚି ବ୍ୟାଙ୍ଗାଲୋରରେ ସ ଏମତି ବୁଲାବୁଲି ବହୁତ ଜାଗା କରଚି ରାମେଶ୍ୱରମ୍ ହେଇଗଲା। ମିନାକ୍ଷୀ ଟେମ୍ପୂଲ୍ ହେଇଗଲା।
ଆଜ୍ଞା ତାମିଲନାଡୁ ନା ରାମେଶ୍ଵରମ ଆଜ୍ଞା।
ହଁ, ହଁ, ହଁ, ହଁ ଆଉ ସେପଟେ ଆମର ଇଏ ହେଇଗଲା। କଣ ଆଜିଓବ ଆଉ ତାପରେ ମଇଶୂର, ଉଟି। ରସ ଗୁଲାମ ବି ଖାଉଛନ୍ତି ଆଉ ସେ ଭିତରେ ମୋର କାମ ଘରେ ଅଛି ସାନ ଦିଦି ସେ ଯାଇଛି ହେରି ଆମର କେନ୍ଦ୍ରାପଡା ପାରାଦ୍ୱୀପ ସେପଟେ। କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ହଁ। ହଁ ହଁ ବହୁତ୍ ଆଉ ସେମି ଉଁ। କେନ୍ଦ୍ରାପଡ଼ା ହଉ ହେଇଗଲା ତାପରେ ଆମ ଶାରଳା ଆଉ ଗୋରେଖନାଥ।
ଆଜ୍ଞା! ଆଜ୍ଞା! ପରେ।
ଆଜ୍ଞା ଓ ଶୁଣ ଯାଜପୁର ରୋଡ଼ ହେଇଯାଉଛି ଉପର ଲାଇନ ଆଜ୍ଞା ହଁ। ିକ
କରୁଚି ଆଉ।
ଆଜ୍ଞା ଆଜ୍ଞା।
ଆଉ ପୁରୀ କେବେ ଆସିଛନ୍ତି?
ଆଜ୍ଞା ହଁ ପୁରୀ ତ ମୁଁ ପ୍ଲସ ଟୁ ଥିଲାବେଳେ ବହୁତ ଥର ଆମେ ଯାଉଁ ସବୁବେଳେ ଯାଉ ପୁରୀ। ପାଖର ନା ଭୁବନେଶ୍ୱର ପାଖରୁ ତ ଷାଠିଏ ଆମେ ଯାଉ ବୁଲିବା ପାଇଁ ଏବେ ତ ଭାବିଛୁ ରଥଯାତ୍ରା ଯିବୁ ଦେଖି ଦେଖିବା କଣ ହଉଚି।
ହଁ।
ଯଦି ଲାଗିଥିବ ଡୋରି
ଦେଖାହବ କାଲି ତ ସ୍ନାନ ପୂର୍ଣ୍ଣିମା କାଲି।
ଆଜ୍ଞା ଆଜ୍ଞା।
କାଲି ସ୍ନାନ ପୂର୍ଣ୍ଣିମା ସ୍ନାନହବ ତାପରେ ମନ୍ଦିରଠୁ ସାତଶ ଆଠଶ ମିଟର ଖଣ୍ଡେ ହବ।
ପାଖରେ ପୁରା ନା?
ଆଜ୍ଞା।
ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା ଗହଳି ତ ସବୁବେଳେ ହଉଥିବ ଆଉ ଲୋକ ସବୁବେଳେ ଆଉ।
ମ ହଁ ସବୁଦିନ ଗହଳି ରହୁଛି। ସବୁଦିନ ଗହଳି ରହୁଛି। ହଁ ହଁ। ଏବେ ତ ରାତିରେ ବି ବହୁଥିଲ ଏବେ ମନ୍ଦିର ସାମ୍ନା ରେ ସାମ୍ନାରେ ଦେଖୁଥିବେ ଇନଷ୍ଟାଗ୍ରାମ ସାମ୍ନାରେ ବି ବହୁତ ଲୋକ ଶୋଇ ପଡୁଛନ୍ତି ଆ ଏ କଥା ରହିଲା ଏବେ ତ ଯାତ୍ରା ସମୟ ଏବେ ତା ଗହଳି ରହିବ। ଆଉ ଯବେ ଖାଲି କାଲି ସ୍ନାନ ପୂର୍ଣ୍ଣିମା ସମ ଆସ କାଲି ବହୁତ ବେଶି ଗହଳି ରହିବ। ପନ୍ଦର ଦିନ ଠାକୁର ଅଣସର ଗୃହ ଗୃହରେ ରହିବେ। ତ ଆଉ ଠାକୁର ଦର୍ଶନ ଦେବେନି ପନ୍ଦର ଦିନ ଯାହାକ କି କଣ ଟିକେ ଗହଳି ରହିବ ନହେଲେ ବା ତାପରେ ରଥଯାତ୍ରା ଜୁନ ଜୁଲାଇ ଷୋହଳରେ ରଥଯାତ୍ରା।
ଆଜ୍ଞା।
ପୁରା ରଥ ଅ ପୁରା ସରିବା ପର୍ଜନ୍ତ ପୁରା ଠାକୁର ପୁରା ପୁଣି ଆଉ ତାର ନୀଳାନ୍ଦ୍ରି ବିଜେ ହେଇକି ଶ୍ରୀମନ୍ଦିର ଭିତରକୁ ଯିବା ପର୍ଯ୍ୟନ୍ତ।
ଆଜ୍ଞା ପୁରୀ ରଥ କେବେ ଟାଣିଛନ୍ତି?
ହଁ ପୁରୀ ଲୋକଙ୍କ ପାଇଁ ରଥ ଆଉ ପୁଣି ଟାଣିନଥିବି ନା।
ନା ମୁଁ ଶୁଣିଛି ଭିଡ ମାନେ ଭିଡ ବହୁତ ଜୋର ଥାଏ ନା। ତ ସେଥି ପାଇଁ ପଚାରିଲି ଦଳା ଚକଡା
ଯେତେ ଭିଡ ହଉ ପୁରୀ ଲୋକ ହେଇକିନା ପୁରୀ ରଥ ନଟାଣି ଆଉ କଣ ଆମ କଳିଆକୁ ଯଦି ଆମେ ପୁଣି ଟାଣିକି ଯଦି ନ ନବୁ ବା ଆଉ। ଚା କୋଉଁ ଦୂର ଦୂରାନ୍ତ ଯଦି ଲୋକ ଆସିକି ରଥ ଟାଣୁଛନ୍ତି। ଆଉ ଆମେ ପୁରୀଲୋକ ହେଇକି ଟାଣି ନଥିବା।
ଆଜ୍ଞା କେତେ ଲୋକ ଟାଣିିପାରିବେ ଗୋଟେ ରଥକୁ?
ସେମିତି କିଛି ନଥାଏ କହିବା ଗଲେ ଆମେ ଯେତିକି କି ଲୋକ ହୁଁ ଯେତିକି ବି ଲୋକ ପୁରୀ ଆସୁଛନ୍ତି ଲାଗୁ ସୁ ସିଏ ଟାଣୁଛନ୍ତି ବିକା ରଥ ଟାଣୁଛନ୍ତି କିନ୍ତୁ ସତ କଥା କହକୁ ଗେଲେ ଯୋଉ ପର୍ଯ୍ୟନ୍ତ କାଳିଆ ନ ଚାହିଁନି
ଆଜ୍ଞା ଆଜ୍ଞା।
କେତେ ଜଣ ବି ଆସନ୍ତୁ ତା ରଥକୁ ଟିକେ ଇଞ୍ଚେ ବି ହଲେଇ ପାରିବେନି। ତା ପାଇବା ବଳେ ସେ ସବୁ ଭକ୍ତିର ଇଏ ହଁ। ଭକ୍ତର ଭକ୍ତି ମିଶିକି ହିଁ ରଥକୁ ଆଗକୁ ଯାଏ। ତ ସେମିତି ଏମତି କହିବାକୁ ଗଲେ ଏବେ ତ ଅ ପୋଲିସ ପ୍ରଶାସନ ହଉ କି ଯାଉ ଏବେ ତ ସବୁ ରଥ ସେମାନେ ଟାଣୁଛନ୍ତି। ଯଉ ଏେ ବେଶ ସାଧାରଣ ଭକ୍ତ ଟାଣି ପାରୁନାହାନ୍ତି। ତଥାପି ସାଧାରଣ ଭକ୍ତମାନେ ଯାାଉ ଏତେ ଗହଳି ହଉ ତା ରଥ ଦଉଡି ଛୁଇଁକି ଆଉ ଦର୍ଶନ କରୁଛନ୍ତି ଦର୍ଶନ କରୁଛନ୍ତି। ଆଉ ଯେତିି ଅସାନ ସା କରିିକି ରଥକୁ ଯେତେବେଳେ ଚାହୁଁଛନ୍ତି କହି ଯୋଉ ସେଇ ହିବଲ ହୁଳା ହଳି ଆଉ ଯୋଉ ଜୟ ଜଗନ୍ନାଥର ସୁର ଦାଣ୍ଡ ହଁ ସେଇ ହ ସେଇ ଭକ୍ତିମୟ ପରିବେଶ ଆପଣ ତା କେବେ ଆସନ୍ତୁ ରଥ ଯାତ୍ରାକୁ ରଥଯାତ୍ରାରେ ସାମିଲ ହୁହନ୍ତୁ
ଆଜ୍ଞା ଦୋରି ଯଦି ଲାଗିଛି ତ ନିଶ୍ଚିତ ଯିବା ଦେଖିବା କଣ ହଉଛି?
ହ ସେ ପ୍ରସାଦ
ଆଜ୍ଞା ଆଉ କଣ କହିଲା ଆଜି ଆପଣ?
ହଁ ଆଜି ଏତ ଗୁରୁବାର ଖାଇବା ସାଧା ଆମର ଉ ହ ନାଇଁ ଲକଡାଉନ ଆମର ହ ନ ଆମଷନା ଆଉ ସେଇ ଭାବ ଆଉ ଡାଲି ଆଉ ଆଳୁ ପୋଟଳ ତରକାରି ହେଇଥିଲା। ଆସୁନ ଆସିଲାଣି।
ଆଉ ଖେଳିବା ପାଇଁ ଯାଉନି ବଲ୍ ବ୍ୟାଟ୍ ଆଜ୍ଞା
ନା ନା ଖେଳ ଏତେ ମୋର ଇଏଟ ମୋର ସାନ ଭାଇ ସିଏ ଖେଳ ପ୍ରିୟ
ଆଜ୍ଞା ଆଉ କିଛି ମୋବାଇଲରେ କିଛି ଖେଳନ୍ତିନି ଗେମ ଫେମ୍ ଫ୍ରି ଫାୟାର୍ ହେଇ କିଛି
ନା ନା ନା ସାଲ ଭାଇ କି ତୁ ମୋବାଇଲରେ ସେ ତାର ଖେଳେ ହଁ ସୋସିଆଲ ମିଡିଆରେ ମାନେ ଇନ୍ଷ୍ଟଟାଗ୍ରାମ୍ ଅଛି ଫେସବୁକ୍ ଅଛି ଆଉ ହଉ ୱାଟ୍ସଆପ୍ ଏଇ ନମ୍ବର ତୋର ଏଇ ଗୋଟେ ନମ୍ବର ଏ ୱାଟ୍ସଅଆପ୍ ମୋର ଅଛି ନମ୍ବର ସେଭ୍ ରଖିଛି। କେତଵେଳେ ପୁରୀ ଆସିଲେ
ଆଜ୍ଞା ଆଞା।
କହିବେ
ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ରହିଲି ଆଜ୍ଞା ଆଉ କଥା ହେଇ ଭଲ ଲାଗିଲା ଧନ୍ୟବାଦ୍ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।